ହଁ ହ୍ୟାଲୋ।
କଣ କରୁଛ?
ନା ଭାଇ ଏଇ ଖାଇ ଖାଇକି ଏଠୁ ଉଠିଲୁ ଆଉ।
ହଁ।
ଆଉ ଖାଇସାଇଲଣି।
ହଁ ଏବେ ଖାଇକି ଜଷ୍ଟ ଉଠିଲୁ ଆଉ।
ଶୁଭୁ ନେଇ।
ଡିଉଟି ଯାଇ ନା କି?
ନା ଡିଉଟି ଯାଇନି ଆଜି ଏ ସିପ୍ଟି ଥିଲା ତ ସକାଳୁ ବର୍ଷା ହେଲା। ସେଠୁ ଯାଇପାରିଲିନି ଆଉ। ଘରେ ସବୁ ଠିକ୍ ଠାକ୍ ଆଉ ତମ ଖା ପିଆ ହେଇ ଗଲା ନା ଭାଇ।
ହଁ ମୋର ମୁଁ ହେଇଛି ଆଉ। ହେଇଛି ଦିଟା ପିଲା ଏଇଠି ଅଛନ୍ତି ମୁଁ କଣ ଖାଇମି ଭାତ ଖାଇଛି ଚିକେନ ଖାଇଛି ଆଉ।
ଆଉ କଣ ଖାଇଚ।
ହ ମୁଁ କନି ଭାତ ଚିକେନ ଖାଇଛି ଆଉ କିଛି ଖାଇନି ଆଉ। ଆଉ ତମର କେ କେବେ ଆସୁଛ ଘରକୁ।
ଘରକୁ ଏବେ ଯାଇନି ଏବେ ତ ଛୁଟି ମିଳିନି ଛୁଟି ମିଳିଲେ ଯାଇକି ଯିବା ଆଉ।
ଆଉ ପିକ୍ନିକ୍ କେବେ ଆସୁଚ ପିକ୍ନିକ୍ କହୁଥିଲ ପା ଯିବ ବୋଲିକି।
କହୁଥିଲି ଯେ ଯିବି ବୋଲିକି ହେଲେ ଛୁଟି ତ ଦେଲେ ଯାଇକି ଯିବି ନା।
ହଁ ଓ ଖଣ୍ଡେଇ କଥା କଣ ହେଲା ଖଣ୍ଡେଇ
ଖଣ୍ଡେଇ ସିଏ ଥିଲା ତାର କୋଉ ଥିଲା ନାଇଟ୍ଟ ସିଫ୍ଟି ଯିବ ବୋଲି ଯାଇନି କଣ ହେଇଛି କେଜାଣି ବର୍ଷା ତ ପକଉଛି ଦିନମାନ ଯାକ।
ହଁ ଆଉ
ହଁ।
ବର୍ଷାର ଥଣ୍ଡା ପଣ୍ଡା କୁଆଡେ ଗଲା। ସେ ଯାଇଛି ଡ୍ୟୁଟି ହ୍ୟାଲୋ। ହ୍ୟାଲୋ। ହାଲୋ। ହୁଁ ମୁଁ କଇନି ପଣ୍ଡା କୁଆଡେ ଯାଇଛି ହ୍ୟାଲୋ। ଆଁ ନା କଟିିନେଇ। ତୁ ହାତ ବଜେଇଦେଲୁ ହାତ ଵଜେଇଦେଲୁ।